ହଁ। କଣ କରୁଥିଲୁ କି?
ହାଲୋ।
ହାଲୋ।
ହଁ।
କଣ କରୁଥିଲୁ କି?
ନାଇଁ ଏଇ ବସିଥିଲି ଆଉ।
ହଁ ଆଉ ହେକରେ ଲାଇନ୍ ଫାଇନ୍ କଣ ଖବର ସେ କରେ। ଖରା ଫରା କିମିତି କଣ ପାଗ ପୁଗି
ଖରା ଏପଟେ ତ ବହୁତ ଜୋରେ ଖରା ହଉଛି। ଆଉ ପାଠ ପଢା ପଢି କେମତି?
ସେମତି ସେମତି ଚାଲିଚି ପାଠ ପଢା ଆଉ।
ଆଉ କଣ ଏବେ କୋଉ କ୍ଲାସ ପଢୁଛନ୍ତି।
ମୋର ତ ପ୍ଲସ ଟୁ ସଇଲା ଏ ଡିପ୍ଲୋମା ଲେଖେଇବି ଆଉ।
ଅହଁ ଆଉ ଆଗୁ କୁ କଣ ଅ ବନିବାର ଅଛି।
କଣ ସେଇ ଡିପ୍ଲୋମା କରିକି, ଦେଖିବା କଣ କରିବା ଆଉ।
ହଁ ସେପଟେ ପାଗ କେମିତି
ଭଲ ସବୁ।
ଆ ପାଗ କେମିତି ସେପଟେ ଏବେ ଦେଇଚି
ହୋଉ ଏଥର ତ ସେମିତି ଖରା ଦୋଉଛି ପୁଣି ବର୍ଷା ହୋଉଚି। ସେମ୍ ଦିନ ଟାଙ୍କ ବହୁତ ଜୋର ଖରା! ଠିକ୍ ଚାରିଟା ବେଳ ଖେଳ ଟାଇମ ରେ ଖରା ପରେ ଯୋଉ ମେଘୁଡା ପକେଇ ଦେଇକି ପୁରା ଦିନ ଟାଙ୍କ ତ ପୁରା ବରବାଦ କରିଦଉଛି। ଖେଳି ହଉନାହିଁ ଟିକେ ମଣିଷ ଖେଳି ପାରୁନି। ଆଉ ତୋର ଏ କଣ ସଇଲା?
ମୋର ଏ ଯ ଏବେ ତ ପ୍ଲସ ଥ୍ରୀ ସରିଛି।
କ କରିବୁ ଆଗକୁ?
ଆଗକୁ ତ ସେମିତି କିଛି ଅ ପ୍ଲାନିଂ ନାହିଁ। ଦେଖାଯାଉ, ସବୁ କମ୍ପିଟେଟିଭ ଗୁଡା ପକେଇବା।
ହଁ କଣ ପକେଇବୁ ବୋଲି ଭାବିଛୁ? ହ
ଏଇ ଟିଚିଂ ଲାଇନ ର ଯେକୌଣସି ବା ଆସିବ ଯୋଉ, ଯାହା ଯାହା ଭ୍ୟାକାନ୍ସି ବାହାରିବ ସବୁ। କରିବି ଆଉ ଆଉ
ଖାଲି ଟିଚିଂ ଲାଇନି ଆଉ କିଛି ନାହିଁ।
ନାଇଁ। ଆଉସ୍ ଅଷ୍ଟ ଅସ୍ ଯୋଉ ତମ ଆମର ଓଡିଆ। ଆର୍ଟ୍ସ ଆର୍ଟ୍ସ ଆର୍ଟ୍ସ ଷ୍ଟ୍ରିମ୍! କିନ୍ତୁ ଓଡିଆ ଅନର୍ଶରେ
କେତେ କଣ ଥିଲା ପରସେଣ୍ଟେଜ?
ମୋର ଏଇଟ ପଣ୍ଟ ଥିଲା।
ଏଇତ ପଏଣ୍ଟ କେତେ?
ଫାଇବ ଟୁ।
ଏଇଟ୍ ପ ଏନ୍ ଫାଇ ଟୁ ପରସେଣ୍ଟ
ହୁଁ, ଆଉ ସେପଟେ ଯୋଉ ଓ ଅଷ୍ଟମୀ ତମ ର ସେପଟେ କେମିତି ପାଳନ କରାଯାଏ?
ଅଷ୍ଟମୀ ବି ଏ ମିତି ଆଉ ଅଷ୍ଟମୀ ତ ସେମିତି ପାଳନ କରାଯାଏ, ଯିଏ ଥିବ କିଛି ଦିନି ଅଷ୍ଟମୀ ଅଜା ଘର ଆସିଥାଏ ଏ ଅଜାହର ତ ଆସି
ନାଇଁ, ଆମର ଏ ପଟେ ଅଷ୍ଟମୀ ପାଳନ କରାଯାଇକି, ଯୋଉ ବଡ ପିଲାଙ୍କ ପାଇଁ ଆସେ ଅଜାହ ଘରୁ ପଇସା ଟା ମେନ୍ଦେଟରି ଡ୍ରେସ୍ ଆସେ ଆଉ ସେଦିନ ବଡ ପିଲାଙ୍କୁ କଣ କରନ୍ତି ତା ମାନେ ସାନ ପିଲାଙ୍କର ସେ ସେଦିନ ଡ୍ରେସ ହୋଇନଥାଏ ଆଉ ବଡ ପିଲାଙ୍କ ପାଇଁ ହେଇଥାଏ, କଣ ହଳଦୀ ପତ୍ରରେ ପିଠା କରାଯାଏ ଯୋଉ ଏଣ୍ଡୁରି ପିଠା ଆଉ ସେମାନଙ୍କୁ, ମାନେ ଭଗବାନଙ୍କୁ ଫାଷ୍ଟ ଡ୍ରେସ୍ ଚଉରା ମୂଳେ ରଖିକିନା ପୂଜା ଏଣ୍ଡୁରି ପିଠା ଆଉ ଆଉ ଯାହା ଯାହା ସବୁ ପିଠା ହେଇଥିବ, ସେଇଟା ରଖିକି ପୂଜା କରିକି ପାଣି ଛଡେଇବା ପରେ ସେଇ ଡ୍ରେସ ପିନ୍ଧିକି ଯୋଉ ବଡ ଝିଅ ମାନେ ଅଛନ୍ତି ଘରର ବଡ ଝିଅ ବା ପୁଅ ସେମାନଙ୍କ ପାଇଁ ହେଇଥାଏ, ଡ୍ରେସ ଆଉ ସବୁ ତା ପାଣି ଛଡେଇକି ନା ସେ ଯୋଉ ପୂଜା କରିସାରି ପାଣି ଛଡେଇକି ସେଇ ଡ୍ରେସ ସେ ଦିନ ସାରା ପିନ୍ଧିକି ବୁଲିଥାନ୍ତି, ଏଣ୍ଡୁରି ପିଠା ଖାଇଥାନ୍ତି ଆଉ
ହଁ
ଏମିତି କିଛି ଆଉ ସାନ ପିଲା ମାନଙ୍କର ହ ହୁଏନି ସେଇପାଳି ଡ୍ରେସ ତ
ହଁ ଆମର ତ ଏକର ଅଷ୍ଟମ ଶ୍ରେଣୀ ତ ଆମର ମାର୍ଗଶିର ମାସ ପ୍ରଥମ ଅଷ୍ଟମୀକୁ ପ୍ରଥମାଷ୍ଟମୀ କୁହାଯାଏ। ହୁଁ ଏଇଟା ଇଜୀ ତ ଏଇ ଦିନରେ ଆମ ଯୋଉ ବଡ ପୁଅ କିମ୍ବା ଝିଅ ଥାଏ ବିଶେଷ ଆଦର ତାଙ୍କ କରାଯାଏ ଆଉ ହଁ ରାଷ୍ଟ୍ରୀୟତା ଆ ଆ ମା ରାନ୍ଧେ ଆଉ କିଏ ଏଥିରେ ପିଠା ପ୍ରସ୍ତୁତ କରିଥାନ୍ତି। ତାପରେ ବି ଯୋଉ କୁରୁଅ ବଡ ପୁଅ ବି ଝିଅ ପରୁହାଁ ହେଇଥାଏ। ଆଉ ଦ୍ଵିତୀୟ ପୁଅ କି ଝିଅ ସିଏ ଆମର ସାନ ରହିଲା। ପ୍ରଥମ ଯିଏ ବଡ଼ ଆଉ ସେ ସାନ ରହିଲା। ସେ ତାକୁ ତ କୁହାଯାଏ ଦୁହାଁ ତାକୁ କୁହାଯାଏ। ବଡଟା ଆମର ପରୁହାଁ ହଁ ଅଁ ହଁ ଅଁ
ଦୁଆ ମାନଙ୍କ ପାଇଁ ବି ବଡଙ୍ଗ ପରେ ବଡ ମାନେ ବଡ ପିଲାମାନେ ଯଦି ରହିନଥାନ୍ତି କି ହଁ ଯାହାର ବଡ ଝିଅ ଧର ସିଏ ବାହା ହେଇକି ଚାଲି ଯାଇଥାନ୍ତି ତ ଯିଏ ତାପରେ ରହିଲା ଦୁଆ ତାଙ୍କ ପାଇଁ ବି ଆସିଥାଏ ଅଜାଘରୁ ଡ୍ରେସ।
ତାପରେ ବି ସେଠି ଯୋଉ ରହିଲା ତାପରେ ତ ମୁ ମଝିଆ ତାପରେ ଯୋଉ ପିଠା ପୁଠି ସବୁ ହେଇଥାଏ ଯୋଉ ବଡ ମାନେ ତ ଅଛି ଆମର ପରୁଆ ରହୁଛି ଆଉ ତାକୁ ତ ଅ ମାସ କି ଦି ମାସ ହବ ସିଏ କୋଳି ଖାଇନଥାଏ କିଛି କାରଣ ସେ ପରରୁଆ ନା ତା କଣ କୋଳି ଖାଇପାରିବେ କି ସେ ଇଏ ସେଇ ଦିନ ଡ୍ରେସ୍ ନୁଆ ଡ୍ରେସ୍ ପିନ୍ଧିକି ଯାଆନ୍ତି କୋଳି ଖାଇବାକୁ ଆଉ ପୋଡ ପିଠା ଏତି ତିଆରିହୁଏ ସବୁ। ଏଣ୍ଡୁରି ପିଠା ଆମର ସେ ଯୋଉ ହଳଦୀ ପତ୍ରରେ ମା ମାନେ ସବୁ ଉଠିକି ଏ ରାତି କରୁ ଟା ପୂର୍ବ ଦିନ ସବୁ ଆମର ବିରି ଚାଉଳକୁ ପୁରା ବାଟିକି ତାପରେ ନଡିଆ ବି କୋରୁଅ କରାଯାଏ ଚିନି ପକେଇକି ଚିନି ଫିନି ପକେଇକି। ପୋରୂହ କରିକିି ହଳଦୀ ପତ୍ର ତାକୁ ଲିପିଟେଇକି ରାତି ଚାରିଟାରୁ ମା ପୁରା ପୋଡ ଯୋଉ ଏଣ୍ଡରୀ ପି ଠା କରୁଥାଏ। ଏଣ୍ଡୁରୀ ପିଠା ଯଉ ଘର ପୁରା ଯ ହଳଦୀ ବାସ୍ନାରେ ହଳଦୀ ପତ୍ର ବାସ୍ନାରେ ଘର ପୁରା ମହକି ଯାଉଥିବ ସେଟା ଗୁଟେ ଅଲଗା ପ୍ରକାର କହିବାକୁ ଗଲେ ଗୋଟେ ମାହୋଲ ଟା ପୁରା ଅଲଗା ପ୍ରକାର ଅଷ୍ଟମୀର
ହୁଁ,
ତାପରେ ତ ପ୍ରଥମାଷ୍ଟମୀ ତ ସେମିତି କରାଯାଏ। ଆଉ,
ଆଉ ରକ୍ଷା ରାକ୍ଷୀ ପୂର୍ଣ୍ଣିମା ସେପଟେ କେମତି ମନା ଯାଏ।
ସେଇତ ରାକ୍ଷୀ ପୁର୍ଣ୍ଣିମା ସେଇଆ ତାପରେ ପରେପ ଲାଖି ପୁନି ବୋଧେ ଏଇ ରାକ୍ଷୀ ପୂର୍ଣ୍ଣିମା କେଉତି ସେମିତି ଯାଆନ୍ତି।
ଅଗଷ୍ଟ ମାସ ପରେ ପରେ ଖୁଦୁରୁକୁଣି ସରିବା ପର୍ବ ହିଁ ରାକ୍ଷୀପୂର୍ଣିମା ଅଛି।
ରାକ୍ଷୀ ପୂର୍ଣ୍ଣିମା ଟା ଆମର ସେମିତି କେମିତି କି ଯିଏ ଆମର ଭଉଣୀ ମାନେ ରହୁଛନ୍ତି। ମ ବଡ଼ ଭାଇକି ପ ପ ଯେତେକ ସବୁ ତାଙ୍କୁ ରାଖୀ ଭିଡନ୍ତି ଆଉ ତାରୁପା
ଆମର ଏପଟେ ଥାଏ କି କଣ ବଡଭାଉ ଯୋଉ ଭାଇ ସାନ ଭାଇ ହଉ କି ବଡ ଭାଇ ହଉ ରେ ରାକ୍ଷୀ ବାନ୍ଧନ୍ତି ରାକ୍ଷୀ ବାନ୍ଧିବା ପରେ ତାଙ୍କୁ ରାକ୍ଷୀ ପାଉଣା ମିଳେ। ଆଉ? ମିଠା ବିଭିନ୍ନ ପ୍ରକାର ମିଠା ଭଉଣୀ ମାନେ ବନେଇଥାନ୍ତି କି କିଣିଥାନ୍ତି ତାପରେ
ହଉଛି କେ କହ?
ବନ୍ଧେଇକି ରାକ୍ଷୀ ବାନ୍ଧିକି ମିଠା ଖୋଇକି ଯାକୁ ଗୋଟେ ସ୍ନେହର ଭ ଗୋଟେ ତାଙ୍କ ଭିତରେ ଭଲ ବଣ୍ଡିଙ୍ଗ ହେବା ପାଇଁ ଏଇଟା ଗୋଟେ ପର୍ବ ଆଉ। ଭାଇ ଭଉଣୀଙ୍କ ଭିତରେ ଭଲ ସମ୍ପର୍କ ରହିବା ପାଇଁ ଏଇଟା ଗୋଟେ
ହଁ ହଁ ଏଇଟା ତ ଆମର ସେଇ ଶ୍ରାବଣ ମାସର ପ୍ରଥମ ପୂର୍ଣି ଯୋଉ ପୂର୍ଣ୍ଣିମା ଦିନ ତାକୁ ପାଳନ କରାଯାଇଥାଏ। ତାକୁ ରାକ୍ଷୀ ପୂର୍ଣ୍ଣିମା ମଧ୍ୟ କୁହାଯାଏ। ସେଇ ଏଇ ଦିନ ଆମର କଣ ଏଇଥିଲା କହିଲ ଛି
ରାକ୍ଷୀ ପୂର୍ଣ୍ଣିମାରେ ବି। ଆ ଯୋଉ ଆମର ଯୋଉ ଗୋମାତା ଅଛନ୍ତି ଗାଈଙ୍କ ପାଇଁ ତାଙ୍କ ପାଇଁ ଚକୁଳି ଚକୁଳି ପିଠା ବନାଯାଏ। ତାଙ୍କ ପାଇଁ ବି ରାକ୍ଷୀ କିିଣା ଯେ ତାଙ୍କୁ ପୂଜା କରିକି ପ୍ରଥମେ ତାଙ୍କୁ ତ ଚକୁଳି ପିଠା ଖାଇବାକୁ ଦିଅନ୍ତି ତାପରେ ରାକ୍ଷୀ ବାନ୍ଧନ୍ତି। ଆଉ ଆମର ଯିଏ ରହିଲେ କଣ ଭଗବାନ ଜଗନ୍ନାଥ ତାଙ୍କ ପାଇଁ ବି ଜା ରାଖିକିନା ଯାଏ। ମା ଯିଏ ପୂଜା କରନ୍ତି ସିଏ ଭୋଗ ଲଗେଇକି ଭଗବାନଙ୍କୁ ମାନେ ରାକ୍ଷୀ ବାନ୍ଧନ୍ତି। ଏମିତି କିଛି ପାଳନ କରାଯାଏ।
ତାପରେ ଆଉ ଗୋମାତା ଯିଏ ଆମକୁ ତାଙ୍କୁ ପୂଜା କରନ୍ତି ତାପରେ ଆମର ଇଏ ଯାଆନ୍ତି। ରାକ୍ଷୀ ଭିଡନ୍ତି ସବୁ ମା ମାନେ ଯାଇକି ତାଙ୍କୁ ଚକୁଳି ଦେଇକି ରାକ୍ଷୀ ଭିଡ଼ି ଥାନ୍ତି ଆଉ। ଅ ରାକ୍ଷୀ ପୂର୍ଣ୍ଣିଆ ତ ଆମର ରହୁଛି ଗାଈ ଗୋରୁ ଆଉ କହେଲବୁ । ସେ ଆମର ବଡ ଭାଇ କି ଭଉଣୀ। ଯିଏ ଯାଇପାରୁନି ଭିଡିବାକୁ ତାକୁ ରାଖି ପଠେଇ ଦଉଛନ୍ତି ସବୁ। ଆଜିକା ଯୁଗରେ ତାପରେ କି ଆଜିକା ଯୁଗରେ ତେବେ ଆଉ ସେଇ ପୂର୍ଣ୍ଣିମା ସବୁ ପାଳନ ହଉନି।
ପୋଷ୍ଟାଲ ରେ ପଠେଇଦଉଥିବେ ଆଉ।
ତ ସେ କେମିତି ଫୋଟ ଚିନ୍ତି ତାକୁ ଜଣାଥିବ। ତାପରେ ତ ପରେ ପରେ ଆମର ଅ ସବୁ ଆମର ପୂର୍ଣ୍ଣିମା ରହୁଛି। ଧୀରେ ଧୀରେ ସବୁ ଲ କହିବାକୁ ଲାଗୁଛି ଆଉ ମେ ଆଉ ସେକ ଖାସି ଦୌନାହାନ୍ତି ଯେମିତିକି ଗୋଟେ ବର୍ଷ ସୂର୍ଯ୍ୟପରାଗ ସୂର୍ଯ୍ୟପରାଗ ଦିନ ଗୋଟେ ବର୍ଷ ସୂର୍ଯ୍ୟପରାଗ ଦିନ ବି ଗୋଟେ ଗୋଟେ ବର୍ଷ କିଛି ଯେମିତି ଖାଇବା କଥା ନୁହେଁ। କିନ୍ତୁ ଲୋକମାନେ ଆଇଁଷ ଖାଉଛନ୍ତି ସୂର୍ଯ୍ୟପରାଗ ଚନ୍ଦ୍ର ଗ୍ରହଣ। ଲୋକମାନେ ମନ ମାନେ ମାନୁନାହାନ୍ତି ଏତେ ସେଟା ଧୀରେ ଧୀରେ ମାନେ ଲୋପ ପାଇବାକୁ ଲାଗିଲାଣି କିନ୍ତୁ ଏଟା ସାଇଣ୍ଟିଫିକଲି କହିବାକୁ ଗଲେ ବି ସତ୍ୟତା ହ ମାନା ହଉଛି କିଛିଟା ପୂର୍ଣ୍ଣିମା।
ହୁଁ ଆଉ ଯେମିତି କି ଅଘିରା ପୂନେଇ ଅଘିରା ପୂନେଇ ସବୁ କେମିତି ପାଳନ କରାଯାଏ ସେପଟେ?
ଏପଟେ ତା ପାଳନ କରାଯାଉଛି ଅଗିରା ପୁନେଇ ତମପଟେ ପାଳନ କରାଯାଉନାଇି କି ସବୁଆଡେ? ତ ସମାନେ କିନ୍ତୁ ଆମ ଆଡରେ କିଛି ଅଲଗା ପାଳନ କରାଯାଉଛି ଆଉ।
ଯେମିତି କି କଣ ମାନେ କେମିତି ପାଳନ କରାଯାଉଛି?
ଆରେ ଏଠି ଆମର ଯେତେ ସବୁ ଥାଆନ୍ତି ଯୁବକ ମାନେ।
ହୁଁ।
ପୁନେଇ ଦିନ ଆମର ଯାଇକି ଇ ଲଙ୍ଗଲକୁ ଯାଇକି ସେଠି ବଡ ବାହାଟା କାଠ ଆଣନ୍ତି କାଠ ଆଣିକି ଯୋଉ ଥାଏ ଆମର ପାଳ ଗଦା ପାଳର ଅବସ୍ ସମସ୍ତ ବିଭିନ୍ନ ପ୍ରକାର ବାହାରରୁ ଯାଇକି ବିଭିନ୍ନ ଲୋକଙ୍କର ବାରିରୁ ଯାଇକି ାର ପାଳ ଚୋରି କରିକି ଆଣଛି ଆଣିକି ସେଟାକୁ ସବୁ ଦିଅନ୍ତି ଗୋଟେ ବଡ ବାହାଡା ଗଛ ଉପରେ ନେଇକି ଜାଳିକି ଯବୁ ପର ପ୍ର ପକାନ୍ତି ଆଉ ଖାଇକି ଯାଆନ୍ତି ଆଉ। ଆ ହଉ ରହୁଛି ଆଉ।
ହଉ ଆଜ୍ଞା।